ହାଲୋ। ହାଲୋ ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ। ଶୁଭ ସନ୍ଧ୍ୟା।
କଣ କରୁଚନ୍ତ
କୁହ। ଏଇ ବନ୍ଧୁ ଏଇ ବସିଥିଲି ଏକ ବନ୍ଧୁଙ୍କ ସହ କଥା ହଉଥିଲି। ସିଏ ଆଜି ଆସିଚନ୍ତି ବୁଝିଲେ କି ହାଲୋ ତାମ ବାପା ପ ଏକ ଆଜି ନୂଆ ଗାଡି କିଣିଚନ୍ତି ବୁଝିଲେ କି।
ଆଜ୍ଞ ଆଜ୍ଞା।
ଆଉ ସେ ସେ ଗାଡି କଣ କେମିତି କେତେ ଟଙ୍କା ପଡିଲା କଣ କେତେ ମାଇ ଦେଖଉଚି ଦୂରତା ଯାଉଚି? ଏକ ଲିଟର ତଲ ପକେଇଲେ ତୈଳ ପକେଇଲେ ସେ ବିଷୟରେ ଆମେ ଟିକେ କଥାବାର୍ତ୍ତା ହଉଥିଲୁ ଏବଂ ଶୁଦ୍ଧ ଋଣ ବିଷୟରେ ସେ ବିଷୟରେ ମଧ୍ୟ ଟିକେ ଆଲୋଚନା କରିଥିଲେ ବୁଝିଲେ କି। ଏଇ ସବୁ କଥା ହଉଥିଲେ ଆମେ ଆଉ।
ବନ୍ଧୁ କି ଗାଡି କିଣିଚନ୍ତି ଆପଣଙ୍କ ବନ୍ଧୁ?
ସେ ଆମର ଗୋଟେ କି ଗାଡ଼ି ଗୋଟେ କିଣିଚନ୍ତି ନୂଆ ଗାଡ଼ିଟା ଆଉ ସେ ବିଷୟରେ ମୁଁ ବିଶ କିଛି ଜାଣିନି।
ଠିକ ଅଛି ବନ୍ଧୁ ଆପଣ ନୂଆ ଗାଡି ଦେଖିକି ଆସିଲେ ତାଙ୍କର?
ହଁ ଦେଖିନି ଦେଖିନି ସେ କଥା ହଉଥିଲି ସିଏ ମୁଁ ଯାଇନି ଆଉ ଦେଖିବା ପାଇଁ।
ଆଜ୍ଞା ଆଜ୍ଞା ତ ବନ୍ଧୁ ଆପଣ କିଛି ଗାଡି ଉପରେ ଜାଣିଚନ୍ତି ଯଦି କହୁନାହାନ୍ତି କୋଉ ଗାଡି ଆଣିଲେ ବନ୍ଧୁ ଭ ଭଲ ମୁଁ ବନ୍ଧୁ ସେଇ ଗାଡି କିଛି ଆଣିବାକୁ ଚେଷ୍ଟା କରିବି। ବର୍ତ୍ତମାନ ବ କିନ୍ତୁ ଘରେ କହୁଥିଲି ଆଜ୍ଞା ଆଜ୍ଞା କୁହନ୍ତୁ।
ସେଷ କିଛି ଗାଡ଼ି ବିଷୟରେ ଜାଣିନି। ମୋ ଗାଡ଼ି ବିଷୟରେ ବହୁତ କମ ବୁଦ୍ଧି ବୁଝିଲେ କି ତେଣୁ କରି ମୁ ସେ ବିଷୟରେ କିଛି ଟିପ୍ପଣୀ ଦେଇପାରିବି ନାହିଁ। ତ ମୁଁ ସେ ମୋତେ ଯିଏ ଯଦି ପରାମର୍ଶ ମାଗନ୍ତି ମୁଁ ସେଥିଠୁ ଟିକେ ବଞ୍ଚିବାକୁ ଚେଷ୍ଟା କରେ ତେଣୁ କାରଣ ମୁଁ ସେ ବିଷୟରେ ଜାଣିନି ତ ମୁଁ ଲୋକମାନଙ୍କୁ କେମିତି କହିବି ବୁଝିଲେ କି।
ନା ବନ୍ଧୁ ଶୁଣନ୍ତୁ ବୁଝିଲେ। ଆମ ଗ୍ରାମରେ ଏକ ମୋର ଭାଇ ଅଛନ୍ତି ବୁଝିଲେ। ସେ ମତେ କହିଥିଲେ ଯେ ଏକ ପଲସର ଗାଡି ଆଣିବା ପାଇଁ ବୁଝିଲେ କିନ୍ତୁ ମୁଁ ମଧ୍ୟ ତାଙ୍କ କଥା ଶୁଣିଲିନି କାରଣ ବନ୍ଧୁ ମୁଁ ଜାଣିଚି ଜଣଙ୍କ କଥା ଥା ମାନିକି ଯଦି ଗାଡି ନେଇ ଆସିବି ପରେ ଆଜ୍ଞା ମୁଁ ହଇରାଣ ହେବି ବୁଝିଲେ କି ସେଥିପାଇଁ ଗାଡି ବିଷୟରେ ମୁ ମତେ ବି ମଧ୍ୟ ବିଶେଷ ଜଣା ନାହିଁ। ସେଥିପାଇଁ ମୁଁ ଖୋଜୁଚି ଏଭଳି ପିଲା ଯାହା ପାଖରେ ଗାଡି ବିଷୟ ଗାଡି ବିଷୟରେ ବହୁତ କିଛି ସୂଚନା ଥିବ ଗାଡି ବିଷୟରେ ବହୁତ କିଛି ଜାଣିଥିବ ତାଙ୍କ କ ମାନି ଏକ ଭଲ ଗାଡି ଆଣିବି ବୁଝିଲେ।
ହଁ ବୁଝଲି ଆଜ୍ଞା। ଆଉ କଣ କହୁଛନ୍ତି କୁହନ୍ତୁ।
ଆପଣ
ନାଇଁ ମୁଁ କହୁଥିଲି ଶୁଣନ୍ତୁ ଆଉ ମୁଁ ଜାଲ ନେଇକି ଯାଇଥିଲି ଆଜି ପୋଖରୀ ଆଡେ ବୁଝିଲେ କି
ଆଜ୍ଞା
ପକେଇଲି ଜାଲ ପକେଇଥିଲି ତା ଦୁଇଟି ବଡ ବଡ କଛିମ ପଇଲା ବୁଝିଲେ କି
ଆଜ୍ଞା
ହ୍ୟାଲୋ କଛିମ ଦୁଇଟି ଘରକୁ ଆଣିଛି ଆଉ ଟିକେ ମାଙ୍କୁ କହିଛି ଯେ ତା ଟିକେ ଭଲସ କରିଦେବେ କାଳେ କଛିମ ଖାଇଲେ ଥଣ୍ଡା କମିଯାଏ ମତେ ଟିକେ ଥଣ୍ଡା ହେଇଯାଇଛି ଜର ହେଇଯାଇଛି ଥଣ୍ଡା ଜର ହେଇଯାଇଛି ତ ସେଆକୁ ଟିକେ ଖାଇକି କମେଇକି
ଯାହା ହଉ ପହିଲା କଛିମ ଦିଇ ଟା ଖାଇଦବା ଟିକେ ଭାତ ଲଗେଇକି ଥଣ୍ଡା ଟା କମିଯିବ ଆଉ ସେଇଆକୁ ଦେଇଛି ହେନା ଧୋଇଧୋଇକି ଆଇଲି ଗୋଡ଼ ହାତ ଧୋଇଲି କାଦୁଆ ମାଦୁଆ ହେଇଥିଲି ବୁଝିଲି କି ଗାଧେଇଲି ଏଇଆା ଚାଲିଛି ଆଉ କଣ ଆଉ କହିବି
କୁହନ୍ତୁ ଆପଣ ଘରେ ସମସ୍ତେ କଇଁଚ ଖାଆନ୍ତି ନା ଆପଣ ଏକା
ନାଇଁ ନାଇଁ ଆମ ଘରେ କେହି ଖାଆନ୍ତିନି ମୁଁ ଏକୁଟିଆ ଆଉ ମୋ ଭାଇ ଗୋଟେ ଅଛି ସାନ ଭାଇ ସେ ଆମେ ଦି ଜଣ ଖାଉ ବେଶି ଲୋକ ଖାଆନ୍ତିନି କଛିମ
ବୁଝିଲି ବୁଝିଲି ବନ୍ଧୁ ମୁଁ ମଧ୍ୟ କେବେ ଆଜି ଯାଏ କଇଁଚ ଖାଇନି ବୁଝିଲେ
ହୁଁ
ମୋର ଏକ ବଡ ଭାଇ ଅଛନ୍ତି ଯିଏ କି ସିଏ କଇଁଛ ଶିକାର କରନ୍ତି
ଆଜ୍ଞା
ବୁଝିଲେ ତ ଆପଣ ଜାଣିନାହାନ୍ତି ମୋ ଭାଇ କୁ ହେଲେ ଆମ ଗ୍ରାମରେ ମୋ ଭାଇ କେବଳ ଗୋଟିଏ କାମ ପାଇଁ ଅଧିକ ଜଣାଶୁନା ମାଛ କଇଁଛ ଏସବୁ ଧରିବାର ତାର ବହୁତ ଅନୁଭୂତି ଅଛି ବୁଝିଲେ ହେଲେ ମୁଁ ତାର ଭାଇ ହେଇକି ମୋର ଏସବୁରେ କୌଣସି ପ୍ରକାର ଅନୁଭୂତି ନାହିଁ କୌଣସି ପ୍ରକାର ଇଚ୍ଛା ମଧ୍ୟ ନାହିଁ ଯେ ଶିକାର କରି କଇଁଛ ଧରି ଖାଇବା କି ମାଛ ଖାଇବା ବନ୍ଧୁ ମତେ ଏଇ ସବୁ ଭଲ ଲାଗେନି ବୁଝିଲେ ତ ବନ୍ଧୁ ଆପଣ ଜାଲ ପକେଇ ଶିଖିଛନ୍ତି
ହୁଁ
ଆପଣଙ୍କ ଆଗରୁ ସବୁ ବଡ ଆଜ୍ଞା ଆପଣଙ୍କ ଜାଲରେ କେତେ କିଲୋର ମାଛ ପଡିଛି
ଶୁଣନ୍ତୁ ମୁଁ ଗୋଟେ ମଝିରେ ଯାଇଥିଲି ବୁଝିଲେ କି ଏଇ କିଛି ଗୋଟେ ଦେଢ଼ ବର୍ଷ ତଳର କଥା ମୁଁ ଆଉ ଗୋଟେ ମୋ ସାଙ୍ଗ ଯାଇଥିଲୁ ବୁଝିଲେ ଆଉ ଜାଲ ପକେଇଲୁ ଥରେ ଦୁଇଥର ତିନି ଥର ବିଶେଷ ମାଛ ପଡ଼ିଲଣିି ଖାଲି ଚୁନା ମାଛ ଗୁଡ଼ା ପଡ଼ିଲା ଆଉ ଆମ ମନ ଭାରି ଦୁଃଖ ହଉଥାଏ ତ ସେ ମୋ ସାଙ୍ଗଟି କହିଲା କହିଲା ଏଠି ନୁହେଁ ଆଉ ଗୋଟେ ଜାଗା ଅଛି ଆଗକୁ ଟିକେ ଚାଲ ଯିବା ସେଠି କାଳେ ଅଧିକ ଚାନ୍ସ ଅଛି ମାଛ ପଡିବାର ବୁଝିଲେ କି ତ ମୁଁ ତାକୁ କଥା ମାନିକି ସେ ଆଗକୁ ଗଲି ସେଠି ଥରେ ପକେଇଲି ପଡିଲାନି ବୁଝିଲେ ଅନ୍ୟ ଥର ପୁଣି ପକେ ପକେଇଲି ସେଠାରେ ମଧ୍ୟ ପଡ଼ିଲା ନାହିଁ ତୂତୀୟ ଥର ଯେ ଯେତେବେଳେ ମୁଁ ପକେଇଲି ଜାଲଟି ହାତରେ ଘୁରେଇ କି ବୁଝିଲେ କି
ଆଜ୍ଞା
ତ ସେ ଜାଲ ମତେ ହଠାତ ଟାଣି ଆଣିଲା ଯୋଉଠୁ ଟାଣି ଆଇଲା ମୁଁ ମୁଁ ସାଙ୍ଗକୁ କହିଲି ଧର ଧର ଧର ତ ସେ ତାର ମୋର ମିଶିକି ସେ ଜାଲକୁ ଟାଣିଲୁ ଟାଣିଲି ଯେତେବେଳେ ଗୋଟେ ସେଟା ନଅ କେଜିଆ ବାଳିଆ ମାଛ ବୁଝିଲେ କି ତା ଦେହରେ ପଡି ଥିଲା ଆସିବନି ଏତେ ବଡ଼ ତାକୁ ଆଉ ମନ ଖୁସି ହେଇଗଲା ଦେଖିକି ତାକୁ ଆଉ ଆମେ ଆଉ ମାଛ ଧରିଲୁନୁ ସେଇ ମାଛକୁ ବସ୍ତାରେ ପୂରେଇକି ତାଙ୍କୁ ନେଇକି ଘରକୁ ଆସିଲୁ ଆଉ, ତାପରେ ତାକୁ କାଟିଦେଲୁ ବୁଝିଲେ କି, ଆମର ବଡ ପରିବାର ତାର ବି ବଡ ପରିବାର ତ ଆମେ ତାକୁ ଦି ଭାଗ କରିଦେଲୁ ନାଞ୍ଜ ଭାଗ ଟା ମୁଁ ରଖିଲି ମୁଣ୍ଡ ଭାଗଟା ସେ ରଖିଲା ବୁଝିଲେ କି, ଆମେ ଦି ଚାରି କେଜି ପାଂଶ ପାଂଶହ ଲେଖା ପଡିଲା। ଦି ଜଣ ନେଇଗଲୁ, ଆଉ ରାନ୍ଧିକି ଭଲ ଲାଗିଲା ସୁଆଦିଆ ମାଛ, ଦେଶୀ ମାଛ ବୁଝିଲେ ନା ଭଲ ଲାଗିଲା ଆମେ ଖାଇଲୁ ଆଉ।
ନାଇଁ ବନ୍ଧୁ ଶୁଣନ୍ତୁ ମୁଁ ମଧ୍ୟ ଥରେ ବୁଝିଲେ ଆମ ଗ୍ରାମକୁ ଉଁ ରାତିରେ ଫେରିଲା ବେଳେ ବୁଝିଲେ ନା ମୁଁ ଘରୁ କୁ ଆସିଲା ବେଳେ ଏକ ବଡ ମାଛଟି ବୁଝିଲେ ନା, ନ ମାନେ ଆମ ଗ୍ରାମକୁ ଆସିବା ପାଇଁ ଏକ ଛୋଟ ପୋଲଟି ଅଛି ବୁଝିଲେ ନା। ସେ ପୋଲ ଦେଇକି ଆପଣଙ୍କୁ ଆସିଆକୁ ପଡିବ, ତ ମ ସମସ୍ତେ ସେଠି ପୋଲରେ ଟ୍ରର୍ଚ ମାରିକି ଠିଆ ହୋଇ ଦେଖନ୍ତି ବୁଝିଲେ ନା, କାଳେ ରାତିରେ ମାଛ କରରେ ଶୋଇ ଥିବ ବୁଝିଲ ନା, ମୁଁ ମ ମଧ୍ୟ ଦିନେ ଏମି ଏଭଳି ଦୃଶ୍ୟ ଦେଖିଲି ଯେ, ମାନେ ଗୋଟେ ବଡ ମାଛଟିଏ ସେଠି ଶୋଇ ଥିଲା ବୁଝିଲେ। ତ ବନ୍ଧୁ ମୁଁ ଭାବିଲି ତାକୁ ଧରି ଘରକୁ ନେଇଯିବି ହେଲା।
ହୁଁ।
ନଅ ଏକର ବିକି କିଛି ପଇସା ଅବମୟ କରିବି ବୁଝିଲ। ତ ସେଥିପାଇଁ ମୁଁ ସେ ମାଛଟାକୁ ଧରିବାକୁ ଚେଷ୍ଟା କଲି ବୁଝିଲେ। ହେଲେ ମୋର ତ ଅନୁଭୂତି ନାହିଁ ଆପଣଙ୍କୁ ଯେମିତି ପୂର୍ବ ଥର କହିଥିଲି ବୁଝିଲେ, ତ ସେ ଥିରେ କଣ ଲାଭ ହେଲା ଯେ ମାନେ କଁ କହିଲେ ମୋ ଡ୍ରେସ ଟି ଅସନା ହେଇଗଲା ହେଲା। ପୁରା ଅସନା ହେଇ କାଦୁଅ ମାଦୁଅ ହେଇଗଲା। ହେଲେ କୌଣସି ପ୍ରକାର ଲାଭ ହେଲା ନାହିଁ ସେ ମାଛଟି ମଧ୍ୟ ହାତରୁ ଖସିଗଲା ବୁଝିଲେ। ଯାହାଫଳରେ ମୋର ଯାହାଫଳରେ ମୋ ଡ୍ରେସ ମଧ୍ୟ ଅସନା ହେଲା, ଆଜ୍ଞା ମୋ ମନ ଦୁଃଖ
ହଁ ଏବଂ କିଛି ପ୍ରକାର ଲାଭ ହେଲା ନାହିଁ ବୁଝିଲେ। ଗୋଡ ମଧ୍ୟ ଖଣ୍ଡିଆ ହୋଇଗଲା। କାଇଁନା ପ୍ରଥମ ଥର ବନ୍ଧୁ ଆପଣ ତ ଜାଣିଥିବେ। ହୁଁ ମାଛଧରା ଏକ ସହଜ କାମ ନୁହଁ।
ମୁଁ-ମୁଁ-ମୁଁ ମୋ ଶବ୍ଦ ଆପଣଙ୍କୁ ସଠିକ ଭାବେ ଶୁଭୁଛି ନା?
ଆଜ୍ଞା ଆଜ୍ଞା ଆ ମୋ ଶବ୍ଦ ଆପଣଙ୍କୁ ଶୁଭୁଚି ବନ୍ଧୁ?
ନାଇଁ ଟିକେ ଟିକେ କଟୁଚି ତ ଆପଣ ଟିକେ ଭଲ ସ୍ଥାନକୁ ଆସିଲେ ଟିକେ ଭଲ ସୁବିଧା ହୁଅନ୍ତା।
ଆଜ୍ଞା ବନ୍ଧୁ ଆସିଲି ଭଲ ସ୍ଥାନକୁ କୁହନ୍ତୁ?
ଯୋଉ ମୁଁ କହୁଥିଲି କି ହଁ ଆପଣ ଯୋଉ କହିଲେ ମାନେ ଯିଏ ସବୁ ପ୍ରଥମ ପ୍ରଥମ ପ୍ରଥମ ଧରନ୍ତି ଅନେକ ଅସୁବିଧା ତାଙ୍କୁ ହୁଏ। ତାଙ୍କୁ ମାଛ ଦେଖା ହେବେନି ସେ ଧରି ପାରିବେନି, ଆମେ ଛୁଆ ବେଳୁ ଧରୁଛୁ ନା ବୁଝିଲେ କି। ଆମର ପାଖରେ ନଈ ଅଛି ତ ଆମର ସେଥିରେ ପାରଙ୍ଗମ ହାସଲ କରିସାରିଲୁଣି। ତ ସେ ବିଶେଷ କିଛି ଅସୁବିଧା ଆମକୁ ହଉନି ମାଛ ଆମେ ଧରି ପକେଇବୁ, ତ ଆପଣ ଯେ ହେତୁ ଆପଣ ବାହାରେ ରହୁଥିଲେ, ଏତେ ମାଛ କିଣିକି ଖାଇବାର ଆପଣଙ୍କ ଅଭ୍ୟାସ। ତ ସେଥିପାଇଁ ଆପଣ ଧରି ପାରୁନଥିବେ ଆଉ ମୋର ଯାହା ଅନୁମାନ ଆଉ। ତ ଦିନେ କଁ ହେଇଚି ନା ଶୁଣନ୍ତୁ, ଦିନେ କଁ ହେଇଚି ନା ଏଇ ଯୋଉ ଆମର ନଈବଢି ହେଇଥିଲା ବୁଝିଲେ, ଯୋରେ ବର୍ଷା ହେଇଥିଲା। ନଈ ପୁରା ବଢିକି ପାଣି ପୁରା ଗାଁରେ ପଶି ଯାଇଥିଲା ବୁଝିଲେ। ତ ଏକ ଆମର ଅଛି ଏକ ଜୋର ବୁଝିଲେ କି, ତା ଭିତରେ ମାନେ ଏ ଏତେ ମାତ୍ରାରେ ମାଛ ସେଥିରେ ପଳେଇ ଆସିଥିଲେ ଯେ ସେ ଜୋର ଯାଙ୍କ ଖାଲି ମାଛ, ସେ ଯୋଉ ଗୋଟେ ନାଳ ବାଗିଆ ଅଛି ତା ଦେହରେ ଖାଲି ମାଛ। ତ ସେଠି ସେଇ ନାଳରେ ଆମର ଗାଁର ସମସ୍ତ ଲୋକ ତା ଭିତରେ ପଶିଗଲେ ପା ପାଖାପାଖି ଶହେରୁ ଦୁଇଶ ଲୋକ, ଯୋଉଠି ହାତ ପୁରେଇଲେ ଜାଲ ପକେଇଲେ ସେଇଠି ମାଛ। ତ ବହୁତ ଧର ମାନେ ଚିତ୍ତଳ ମାଛ ଏକ ଅଛି ସେ ମାଛ ଧରିକି ବିଭିନ୍ନ ଲୋକ ବହୁତ ପଇସା ରୋଜଗାର କରିଥିଲେ ଏବଂ ଖାଇଥିଲେ। ଏମତି ସବୁ ଘଟଣା ଆମ ଗାଁରେ ହେଇଚି ଆଗୁରୁ।
ବନ୍ଧୁ ମୁଁ ପଛାଇଦବାକୁ ଚାହୁଁଛି ଆପଣ ଆପଣ କେତେ ଟଙ୍କା ଲାଭ କରିଥିଲେ ଯେତେବେଳେ ଆପଣଙ୍କ ଗ୍ରାମରେ ଏଭଳି ନଇ ନଈ ବଡି ହେଇଥିଲା ସମ
ମୁଁ ପାଞ୍ଚ ରୁ ଦଶ ହଜାର ଟଙ୍କାରେ ମାଛ ବିକି ଦେଇଥିଲି ସେ ସମୟରେ। ବୁଝିଲି ଦୁଇ ତିନି ଘଣ୍ଟା ଭିତରେ ସେତିକି ମାଛ ଯାଇଥିଲେ ହଁ କୁହନ୍ତୁ।
କୋଉଠି ବିକ୍ରୟ କରନ୍ତି?
ଆମେ ଏଇ ଆମର ଛକରେ ନେଇ ଠିଆ ହେଇଯାଉ ସେ ଲୋକ ଯୋଉ ଆସନ୍ତି ବାହାର ଲୋକ ଯିଏ ସବୁ ଚାକିରି କରୁଛନ୍ତି କିଏ ରୋଜଗାର କରୁଛନ୍ତି ସେମାନେ ତ ମାଛ ଘିତିିକି ଖାଇବେ ନା ତ ସେମାନେ କିଣିକି ଖାଇବେ ତ ସେଇଠୁ। ଦେଶୀ ମାଛ ସେ ବହୁତ ଭଲ ପାଆନ୍ତି ତେଣୁ ସେଇଠି ଆମେ
ଆଜ୍ଞା ଆଜ୍ଞା ତ ବନ୍ଧୁ ଦେଶୀ ମାଛ ତ ଜଲଦି ବିକ୍ରୟ ହେଇଯିବ କାରଣ ଦେଶୀ ମାଛର ଚାହିଦା ସବୁଆଡେ ପ୍ରବଳ ମୁଁ ମଧ୍ୟ ଜାଣିଛି ଆମ ଘର ଲୋକ ମଧ୍ୟ ଦେଶୀ ମାଛ ଖାଇବାକୁ ବହୁତ ଭଲ ପାଆନ୍ତି ବୁଝିଲେ ବନ୍ଧୁ।
ହୁଁ।
ମୁଁ ମଧ୍ୟ ଏଇ ଦୁଇ ତିନି ଦିନ ତଳେ ବୁଝିଲେ ଘରକୁ ଦେଶୀ ମା ଛ ମଧ୍ୟ ଆଣିଥିଲି କିଣିକି ଏକ ଛୋଟ ବାଳକଟେ ଆମ ଛ କରେ ବିକ ବିକ୍ରୟ କଲା ବେଳେ ମୁଁ ତାକୁ ପଚାରିଥିଲି। ବାବୁ ମାଛ କିଲୋ କେତେ ଟଙ୍କା? କହିଲା ଆଜ୍ଞା ତିନିଶହ ଟଙ୍କା ବୁଝିଲେ ସେ ମୁଁ କହିଲି ଆରେ ଏଇ ମା ଛରେ ଏତେ କଣ ଅଛି ଯେ ତିନିଶହ ଟଙ୍କା ସବୁଆଡେ ତ ଶହେ ଷାଠିଏ ଟଙ୍କା ନେଉଛନ୍ତି ବୁଝିଲେ କହିଲା ଏହା ପୁରା ଦେଶୀ ମାଛ। ଯାହା ଖାଇଲେ ଆପଣଙ୍କ ଦେହରେ ବଳ ହବ ଦେଶୀ ମାଛରେ ବହୁତ ବଢି ଭିଟାମିିନ ଥାଏ। ତ ତା କଥା ଶୁ
ଆଚ୍ଛା ଆପଣ ହୁଁ। ଆଚ୍ଛା ଆପଣ କେତେ କେଜି ମାଛ ଆ ହଁ କେତେ କେଜି ମାଛ ଆଣିଲେ?
ଦେଢ କେଜି ମାଛ ଆଣିଲି ଆଜ୍ଞା।
ଓ ହୋ। ହଁ ଆପଣଙ୍କ ଘରକୁ ହେଇଯାଇଥିବ ଦେଢ କେଜି ମାଛ ସଫିସିଣ୍ଟ ସକାଳେ ଖାଇକି ରାତିରେ ଖାଇଥିବେ ନାଇଁ। ଆପଣ ତିନି ଚାରି ଜଣ ଲୋକ ହଁ ବୁଝିପାରୁଛି ଅ। ହଉ ଆପଣଙ୍କ ସହ କଥା ହେଲି ଆଉ ଆର ଥରକ ଆମର ଟିକେ ଅପେକ୍ଷା ବ୍ୟସ୍ତ ଅଛି। ଏକ ବାହାଘରକୁ ଯିବି ଆଉ ରଖନ୍ତୁ।
ଶୁଣନ୍ତୁ ଆଜ୍ଞା ହନ୍ତୁ ରହୁଛି।